ହ୍ୟାଲୋ।
ହଁ କୁହ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ହଁ।
କୁହ କୁହ।
ମୁଁ କହୁଥିଲି। ତମକୁ କାହାଣୀ ସବୁ ଆସୁଛି।
ହଁ କାହାଣୀ ଆସେ।
ମତେ ଗୋଟେ କାହାଣୀ କୁହ ମୁଁ ଶୁଣିବି।
ହୁଁ କି କାହାଣୀ କହିବି।
କୋଉ ଯି ଯୋଉ କାହାଣୀ ଆସୁଛି ସେ କାହାଣୀ କହିଦିଅ ମୁଁ ଗୋଟେ ସାଙ୍ଗ କହିଥିଲି ସିଏ ମତେ ତିନିଟା କାହାଣୀ କହୁଥିଲା, ତିନିଟା ସେ ବହୁତ ଛୋଟ ଛୋଟ ଥିଲା ସେ କାହାଣୀର ତିନିଟା ମତେ ଶିଘ ମାନେ ସେ ସବୁ କାହାଣୀର ଶିଖ ମିଳେ। କୋଉ କୋଉ ମାନେ ଗୋଟେ ନାଲଚ କରିବାନି। ଆଉ କିଏ ମାନେ ମୁଷିବ କିଆ ତୁ କଣ କଣ କହୁଛନ୍ତି ମୁଁ ଯେ ମନେ ପଡୁନି ତମେ କୁହ କାହାଣୀ କୁହ।
କାହାଣୀ ମୁଁ କଣ କହିବି ମୁଁ ବେଶୀ କିଛି କାହାଣୀ ଜାଣିନି ଏତେ କାହାଣୀ। ମୁଁ କାହାଣୀ ପଢିନି ନା ବେଶୀ ତ ମୁଁ ଜାଣିନି। କାହାଣୀ ମୁଁ ଘରେ ବାବା ହେରିକାଙ୍କୁ କୁହେ ମତେ କାହାଣୀ କୁହ। ତମେ ମତେ କହୁଚ କି ମୁଁ ତମକୁ କାହାଣୀ କହିବି।
ହୁଁ ମତେ ବି କାହାଣୀ ଆସେନି ମୋ ସାଙ୍ଗ ମତେ କହୁଚି ମୁଁ ଶୁଣୁଚି ତାର।
ଭଲ ଲାଗେ କାହାଣୀ କହିବାକୁ ମୋର କିଛି ମନେ ରୁହେନି।
ମୋ ବତେ ବି କାହାଣୀ ଶୁଣିବାକୁ ବହୁତ ଭଲ ଲାଗେ। ଯୋଉ ଆମ ଗୋଟେ ସାଙ୍ଗ ଅଛି। ସେ ତା ବାଘହାରକୁ ଯିବା ନା?
ହୁଁ।
ସେ ସେ କହିଛି ହଳଦିନ ଦିନ ଆମେ ସମସ୍ତେ ଯିବୁ ହଳଦିନ। ତାର ହଳଦୀ ଦିନ ଆମେ ସମସ୍ତେ ସାଙ୍ଗ ଯିବୁ। ତମେ କୋଉ ଟାଇପ୍ ର ଡ୍ରେସ୍‌ ପିନ୍ଧିବ ହଳଦୀ କି ଅଲଗା କିଛି କଲର ପିନ୍ଧିବ?
ହଳଦି ରେ ତ ହଳଦିଆଡ୍ରେସ ତ ପିନ୍ଧିବନି।
ଆଉ ବାହାଘରରେ କୋଉ ଡ୍ରେସ୍ ପିନ୍ଧିବ?
ବାହାଘରରେ ଦେଖିବା ଲଙ୍ଗରେ କିଛି ପିନ୍ଧିଦବା ଆଉ।
ହୁଁ ତମକୁ ତ ହେଭି ଡ୍ରେସ ବିଲକୁଲ ପସନ୍ଦ ନୁହେଁ। ତମ ବାହାଘରେ କେମିତି ପିନ୍ଧିବ ମୁଁ ଦେଖିବି ତମକୁ?
ଉଁ ହୁଁ ହୁଁ। ହେବି ପସନ୍ଦ ନୁହେଁ। ସିମ୍ପଲ୍ ର ବି ତ ଆସୁଛି ନା ଲଙ୍ଗ ର।
ହୁଁ।
ହୁଁ ଷ୍ଟୋନ୍‌ ଫୋନ୍‌ କାମ ହେଇନଥିବ। ସେଇ ଡ୍ରେସ ପସନ୍ଦ ନୁହ ଏତେ।
ଇଷ୍ଟନ୍‌ କାମ ଡ୍ରେସ୍ ପସନ୍ଦ ନାହିଁ।
ନାଇଁ ଆଣିକି ରଖିବାକୁ ପସନ୍ଦ। ପିନ୍ଧିବାକୁ ପସନ୍ଦ ନୁହଁ।
ନା ମତେ ରଖିବାକୁ ପସନ୍ଦ ମତେ ପିନ୍ଧିବାକୁ ବହୁତ ପସନ୍ଦ। ମୁଁ ଗୋଟେ ଡ୍ରେସ୍‌ ଆଣିଥିଲି ମୁଁ ଭାବୁଛି କାହାର ବାହାଘର ହଉନି ମୁଁ ପିନ୍ଧିବାକୁ ଯିବି। ମୋ ମା ସେଇରେ କାଲି ଇଅର ରିସେପ୍ ସନ ଥିଲା। ମୋ ମା ବାପା କହିଲେ ଚାଲେ ମୋ ସାଙ୍ଗରେ ସିଏ ଡାକିଛନ୍ତି? ସମସ୍ତେ ଆସିବ ମୁଁ ନା ମୁଁ ଯିବିନି ଏତେ ଖରାରେ। ଦେହ ହାତ ପୁରା ଗରମରେ ସିଝିଯିବ ମୁଁ ଯିବିନି। ସେ ମଣ୍ଡପ୍ ରେ ହେଇଥିଲା ଆଉ ଗୁପ୍ ଚୁପ୍ ଚାଟ ମୋମୋସ। ଆଉ ଆଇସ୍କ୍ରିମ୍ ଏସବୁ ଫିରି ଥିଲା। ମୁଁ କହିଲି ମୁଁ ଯିବିନି ବାପୁ କି ଚାଲେ ମୁଁ ମୋ ବାଇକ ରେ ତୋତେ ନେଇଯିବି। ତୁ ସେ ଗାଡି ଦେଇ ଯିବୁନି ମତେ ଭିଡ଼ ଭାରରେ ମତେ ବହୁତ ଭଲ ଲାଗେନା। ମୁଁ ବାହାଘରରେ ଅଧିକାଂଶ ମୋ ବାହାଘର ଆଟେଣ୍ଡ କରେ ନା? ଆଉ ମୋର ଗୋଟେ ଆ ସିଷ୍ଟର ବାହାଘର ଥିଲା। ଆଉ ଗୋଟେ ସିଷ୍ଟର ଏଙ୍ଗେଜ୍‌ମେଣ୍ଟ ଥିଲା। ସେଠାରେ ଯାଇଥିଲି। ଇଂଲିଶ ମିଡ଼ି ଯାଇଥିଲି ସେଇଟାରେ ବହୁତ ମଜା ଆସିଲା। ମୁଁ ମୋର ବି ସାଙ୍ଗମାନେ ଆସିଥିଲେ। ଆଉ ମୋର ମାମୁଁ ଘର ଯେ ମୋ ମାମୁଁ ର ବାହାଘର ଥିଲା ସେଠାରେ ଆମକୁ ବହୁତ ମଜା ଲା ଆସିଲା ଆମେ ସମସ୍ତେ ଡ୍ୟାନ୍ସ କଲୁ। ହଳଦୀ ଦିନରେ ହଳଦୀ ଡ୍ରେସ ପିନ୍ଧିଲୁ। ଏଇ ଯୋଉ ଟିକଟକ୍ ସବୁ ତିଆରି କରୁନାହାନ୍ତି ସେଟାରେ ଆମେ ବନେଇଲୁ।
ହଉ ହୋ।
ସେ ସବୁ।
ମୁଁ ମୋ ପିଇସା ଙ୍କର ବି ଏବେ ବାଘର ହୁଁ।
ମୋ ଆଈ ବି ଆମ ସାଙ୍ଗରେ ଡ୍ୟାନ୍ସ କଲେ।
ଆଉ ତମକୁ କୋ ବାଘର ସବୁରେ କୋଉଠାରେ ଅଧିକ ମଜା ଆସିଲା? ତମ କୋଉ ବାଘରକୁ ତମ ମାମୁଁ ବାଘର କି?
ମାମୁ ବାହା ମାମୁଙ୍କ ବାହାଘର ବେଳକୁ ଛୋଟଟେ ଥିଲି। ଆଉ ପିଇସିର ଏବେ ପିଇସିଙ୍କର ଏବେ ମ୍ୟାରେଜ ଗଲା ଏଇ ୱାନ ଇୟର ଗୋଟେ ବର୍ଷ ହେଲା। ତାଙ୍କରି ବାଘରେ ବହୁତ ମଜା ମସ୍ତି କରିଚୁ ଆଉ।
ମୋର୍ ଦିଟା ମାମୁଁ ମୁଁ ଟିକେ ବଡ ହେଲି ମୁଁ ଆଉ ଆଉ ଗୋଟେ ମାମୁଁ ର ବାଘର ହେଲା ମୁଁ ଛୋଟ ଥିଲି ଆଉ ଗୋଟେ ମାମୁଁ ର ବାଘର ହେଇଗଲା।
ଅହ।
ପିଇସି ବାହାଘରେ କଣ କଣ କଲ?
ପୀସି ବାହଘରେ ଘର ବାହାଘର ହେଲା ତ ଫାଷ୍ଟ ନା ସେ ବଡ ପିଇସି ଫାଷ୍ଟ ବାହାଘର ବହୁତ ଧୁମଧାମ ରେ ହେଇଥିଲା। ହଳଦୀ ହେଲା, ହଳଦୀ ହେଲା ପରେ ହଉଛି ଠାକୁରଙ୍କ ପାଖରେ ସେଠି ଥାନପତି ଅଛନ୍ତି ହଉଛି ବିଲ ମଝିରେ ପୁରା ଅଛନ୍ତି ଠାକୁର ସେଇଠି ହେଲା ହଳଦୀ ହେଲା। ହଳଦୀ ହେଇସାରିଲା ପରେ ବହୁତ ମଜା ମସ୍ତି ହେଲା ସେଠି ହଳଦୀରେ ତାପରେ ମାନେ ସେମାନେ ସବୁ ଭିଡିଓ ସୁଟ୍ କରିବାକୁ ଆସିଥିଲେ କ୍ୟାମେରାମାନ ହରିକା। ସେମାନେ ସେଠି ହଳଦୀ ଯାଇଁକି ସବୁ କଲେ। ତାପରେ ଘର ପାଖରେ ଯୋଉ ହଳଦୀ ଗାଧୁଆ ହୁଏ। ସବୁ ଏବେ ତ ସବୁ ରିଚୁଆଲସ ବାହାରି ଚି କିି ହଳଦୀ ଗାଧୁଆ ହବ ହଳଦୀ ହବ। ଡ୍ୟାନ୍ସ ବଗେରା ହବ ସେଠି ଡ୍ୟାନ୍ସ ବଗେରା ହେଲା ତାପରେ ଘର ପାଖରେ ହଉଚି ହଳଦୀରେ ତାଙ୍କୁ ସବୁ ହଳଦୀ ପିଇସି କୁ ସବୁ ହଳଦୀ ଲଗେଇଦେଲେ। ତାପରେ ଫଟୋ ଫଟ ସବୁ ଉଠେଇଲେ। ତାପରେ ରାତି କି ମେହେନ୍ଦୀ ହେଲା। ମେହେନ୍ଦୀ ହେଲା ପରେ ତାପର ଦିନ ତ ମ୍ୟାରେଜ ହେଲା ମ୍ୟାରେଜ ତ ପୁରା ରାତି ରାତି ଅନିଦ୍ରା ସମେସ୍ତେ ରାତି ସାରା ପୁରା ମଜା ମସ୍ତି ଚାଲିଲା ମେହେନ୍ଦୀ ରେ ବି ବହୁତ ମଜାମସ୍ତି ହେଇଚି। ଆଉ ବାଆଘରେ ତ ମୁ ମୁଁ ଆଉ ମୋ ସାନ ପିଇସି ର ହାଲତ ପୁରା ଖରାପ ହେଇଯାଇଥିଲା, ଖାଲି ଫଟୋ ସୁଟ ହବ ବୋଲିି ଆମେ ଦି ଜଣ ମାନେ ସେ ବଡ ପିଇସି ର ଯୋଉ ଓଢଣା ଟା ପକା ହୁଏ ମୁଣ୍ଡରେ ସେ ଓଢଣା ଟାକୁ ଆମକୁ କ୍ୟାମେରା ମ୍ୟାନ୍ ଧରେଇ ଦେଇଚି, କ୍ୟାମେର ମ୍ୟାନ୍ କହୁଛି ଯେ ତବେଳେ ମୁଁ କହିବି ସେତିକି ଆଳେ ଛାଡିବ। ସେ କହୁଛି ଆମେ ଚାରି ପାଞ୍ଚ ଥର ଛାଡି ସାଇଲୁଣୁ ତଥାପି ତାର ହେଲାନି। ତାପରେ କହିଲା ସୋଫା ଉଠା ଏଟା ଉଠା ସେଟା ଉଠା କେତେ କଷ୍ଟ କରି ସବୁ ଯାକ ଉଠା ଉଠି ଗଲା ପରେ ମୁଁ ଫୁଣି ପୁରା ଲଙ୍ଗ ଡ୍ରେସ୍ ପିନ୍ଧିଥିଲି, ମାନେ ସେ ଡ୍ରେସ ପୁରା ଘୁସୁରୁଛି। ନା ନା ସେ ଡ୍ରେସ୍ ପୁରା ପ୍ଲେନ ଥିଲା କିଛି କାମ ହେଇ ନଥିଲା। ସେଇଟା ସମସ୍ତେ ଦେଖିଲେ ଏମିତି ସେ ଡ୍ରେସ୍ ଟା କହିଲେ ତୁ କଣ ପାକିସ୍ତାନରୁୁ ପଳେଇ ଆସିଛୁ କି? ତୁ କଣ ମୁସଲିମ ମାନଙ୍କର ହଉଛି ପିନ୍ଧିଛୁ ମୁଁ କହିଲି ମୋତେ ଏ ଡ୍ରେସ୍ ତ ପସନ୍ଦ ଲାଗିଲା ତ ମୁଁ ପିନ୍ଧିବି କହିଲେ ଓ ହୋ ହୋ କିନ୍ତୁ ଭଲ ଦେ ଖା ହଉଛି ଡ୍ରେସ୍ ଟା ତୋତେ ବି ଭଲ ଦେ- ମାନୁଛି। ମୁଁ ସେଥିଲାଗି ଲାଗି ସେ ଡ୍ରେସ୍ ଟା ଅ, ଉଁ, ପିଇସି ବାହାଘରେ ବି ପିନ୍ଧିଲି, ତାପରେ ପିନ୍ଧିଥିଲି ଏ ସାନ ବାପାଙ୍କ ବାହାଘର ଏବେ ଗଲା ଏଇ ଛଅ ସାତ ମାସ ହେଲା ତାଙ୍କ ମ୍ୟାରେଜ୍ ରେ ବି ପିନ୍ଧଥିଲି। ସମସ୍ତେ କହିଲେ ବଢିଆ ଦେଖା ହଉଛି ଡ୍ରେସ୍ ଟା। ଏଇ ଡ୍ରେସ୍ ଗୁରା ତ ଏବେ ବହୁତ ଚାଲିଚି ନା ଅନଲାଇନ୍ ରେ ବି ଚାଲିଚି।
ହୁଁ, ଟ୍ରେଣ୍ଡିଂ ଚାଲିଛି ପା ସେଇ ଡ୍ରେସ୍ ଟା।
ହଁ ମୁଁ ପୁରା ଲଙ୍ଗର ଡ୍ରେସ୍ ଆଣିଥିଲି, ମୋତେ ଲଙ୍ଗ ଡ୍ରେସ୍ ବହୁତ ପସନ୍ଦ। କିନ୍ତୁ କୁଆଡେ ଟିକେ ପିନ୍ଧିକି ଯିବା ଆସିବା କରିବା ଟିକେ ମୁସ୍କିଲ୍ ହେଇଯିବ। ସାଇକଲ ରେ ତ ସାଇକଲ କି ସ୍କୁଟି ଫୁଟିରେ ଯାଇପାରିବନି ଲଙ୍ଗ ଡ୍ରେସ୍ ପିନ୍ଧିକି।
ଲଙ୍ଗ ଡ୍ରେସ୍ ପିନ୍ଧିକି ସାଇକଲ ସ୍କୁଟିରେ କାହିଁକି ଯିବ?
ସେଇ ସେଥିରେ ଯାଇହବନି ତ ଯାହାବି ଯିବ ବଡ ଗାଡିରେ ହିଁ ଯିବାକୁ ପଡିବ।
ହଁ ବାହାଘର ବେରେ ବ- ବଡ ଗାଡି ହେବନି କି? ସାଇକେଲ ସ୍କୁଟିରେ ହେବ କି? ମୋତେ ସେ ଯୋଉ ହେଭୀ ହେଭୀ ଡ୍ରେସ୍ ମୋତେ ବ-ବହୁତ ଭଲ ଲାଗେ। ମୋତେ ସିମ୍ପଲ୍ ଡ୍ରେସ୍ ବି ଭଲ ଲାଗେ। ଲେ-ହେଭି ହେଭି ଡ୍ରେସ୍ ବାହାଘର ବେରେ ବହୁତ ଦରକାର। ମୁଁ ମାନେ ଏକା ସାଙ୍ଗରେ ଏଇ ମାନେ ମାସରେ ଏକା ସାଙ୍ଗରେ ବହୁତ ବାହାଘର ହେଲାଣି ଆମ ଏଠିରେ ତିନି ଚାଟା ବାହାଘର ହେଇଗଲାଣି ଫେର୍ କାଲି ଗୋଟେ ବାହାଘର ଅଛି।
ଆଜି ବି ଥିଲା ଗୋଟେ ବାଘର କାଲି ରିସେପ୍ସନ ଅଛି।
ଭଲ ଚାଲୁ ବାହାଘର ତ ଚାଲିଚି ଆଉ।
ମୁଁ କହିଲି ଏ ମାସରେ ଏତେ ବାହାଘର କେତେ ବାହାଘର ହେଲାଣି। ଏ ମେହେନ୍ଦୀ ଗ-ଗୋଟିଏ ଥର ଲଗେଇଲେ ଦି ତିନିଟା ବାହାଘର ଆମେ ନିଭେଇ ଦେବୁ।
ହ ହ ହ ହ। ଏବେ ତ ହଉଛି ରଜ ପରେ ରଜରେ ତ ଏବେ ଆମ୍ ବହୁତ ବାହାଘର ହବ।
ହଁ।
ରଜ ସଇଲା ପର୍ଯ୍ୟନ୍ତ।
ଏ ବାଆଘରରେ ଡ୍ରେସ୍ ସବୁ ବି ସର୍ଟ ପଡ଼ୁଛି, ଏ ମୁଁ କୋଉ ଡ୍ରେସଟା ରିସେପ୍ସନ୍ ରେ ପିନ୍ଧିବି, ବାହାଘରରେ ଦିଟା କି ଚାଟା ପାନ୍ସଟା ଡ୍ରେସ୍ ହେଲେ ହେଇପାରିବନି। ଦଶଟା ଡ୍ରେସ୍ ଦରକାର ଏତେ ବାହାଘରକୁ ଯିବା ପାଇଁ।
ଦଶଟା ଡ୍ରେସ୍ ବି କମ୍ ପଡିବ।
ହଁ ଏତେ ବା ବା- ରି-ଗୋଟେ ବାହାଘରରେ ଗୋଟେ ରିସେପ୍ସନ୍ ରେ, ଗୋଟେ ବାହାଘର ପାନ୍ସଟା ବାଆଘର ହେ- ହେଲାଣି। ଦଶଟା ଡ୍ରେସ୍ ହେଇଯିବ।
ହୁଁ, ହଁ।
ଆଉ ଅ, ତୋମ ସେଠି ବାହାଘର ଏବେ କିସ୍ କାହାର ବି ନାହିଁ?
ନାଇଁ ଏବେ ତ ମେର୍ ଉଁ, ବାହାଘର କାର୍ ନାହିଁ ଅଛି ସାନ ପିଇସି ର ହବ। ଆଉ ଦାଦା ଅଛନ୍ତି ତାଙ୍କର ହବ। ତାପରେ ମୋ ପାଳି ପଡିବ ଆଉ।
ମୋର ପିଇସି ର ଠି- ଏ ଥିଲା ତାଙ୍କ ବାଆଘର ଟିକେ ଘୁଞ୍ଚି ଯାଇଛି। ତାଙ୍କ ଯୋଉ ନନନ୍ଦ ଅଛି ତାଙ୍କର ଛୁଆ ଏବେ ସେଇଥିପାଇଁ ତାଙ୍କ ବାହାଘର ଟିକେ ଘୁ ଞ୍ଚି ଯାଇଛି। ଏ ତାଙ୍କ ଆହୁରି ଆମେ ବହୁତ ଭାବୁଚୁ ଆମେ ହଳଦିଆ ଡ୍ରେସ ପିନ୍ଧିବୁ ମେହେନ୍ଦୀରେ ମେହେନ୍ଦୀ ଡ୍ରେସ ପିନ୍ଧିବୁ ବାହାଘରରେ ଶାଢୀ ପିଁ ବାହାଘରରେ ଲେହେଙ୍ଗା ପିନ୍ଧି ନି ବାହାଘରରେ ଶାଢ଼ୀ ପିନ୍ଧିବୁ ଆଉ ରିସେପସନ ରେ ଲେହେଙ୍ଗା ପିନ୍ଧିବୁ ଏମିତି ଡିସାଇଡ କରିକି ରଖିଛୁ କେତେ ଦିନ ହେଲାଣି ଦି ତିନି ମାସ। ବର୍ଷ ହେଇଯିବ ମାସ କହୁଚି ବର୍ଷ ହେଇଯିବ ସେଟା ବାହାଘର ଖାଲି ଘୁଞ୍ଚୁଚି। ତାଙ୍କର ସେ କହିଲେ ଦେଖିବା। ଡିସେମ୍ବର ମାସରେ ନହେଲେ ଫେବୃଆରୀ ମାସରେ ତାଙ୍କ ବାହାଘର ହେବ।
ହୁଁ।
ତାଙ୍କ ଯୋଉ ତାଙ୍କ ଯୋଉ ମାନେ ଅଛି ସିଏ ମୋର ତାଙ୍କ ଯୋଉ ସିଷ୍ଟର ଅଛି ସେ ମୋ ଫ୍ରେଣ୍ଡ। ତାଙ୍କ ସାଙ୍ଗରେ ସିଏ ମୁଁ ପୁରା ବେଷ୍ଟ ଫ୍ରେଣ୍ଡ ଅଛି।
ମୁଁ ଯେବେ ବି କାହା ସାଙ୍ଗରେ ବି ଫ୍ରେଣ୍ଡଲି ହେଇଯିବି ସିଏ ମତେ ବହୁତ ଚିଡିବ ସେ। ସେ ତାକୁ ବିି ବହୁତ ଚିଡିବ ତା ସାଙ୍ଗରେ ବି ମୁଁ କଥ ଥା ହୋଉଥିଲି ସେ ତାର ମୋର ସ ସବୁ ଜିନିଷ ସାଙ୍ଗ ଆମ ଗୋଟେ କ୍ଲାସ ରୁ ଆମେ ପ୍ଲସ ଟୁ ବି ପଢିଲୁ ଆମ ସେକ୍ସନ ବି ସେମ୍।
ଆଉ ଆମ କମ୍ପ୍ୟୁଟର ବି ସେମ ଯାଗାକୁ ଗଲୁ କମ୍ପ୍ୟୁଟର ବି ଆମର କମ୍ପ୍ଲିଟ ହେଇଗଲା। ତାର ଘର ପାଖ ବହୁତ ପାଖରେ ଆମର ଘର ଅଛି ତାର ସେ ଡ୍ରେସ ନେ ସିଏ ସିଲେଇ କରିବା ପାଇଁ ମାଙ୍କୁ ଦଉଛି ଆଉ ଗୋଟେ ଗରାରା ଆଉ କୁର୍ତ୍ତି ଟା ସିଲେଇ କରିବ ସେ କହିଛି। ଅନଲାଇନରେ ଅର୍ଡର କରିଛି ସେ ଆସିବ। ତାଙ୍କ ପିଇସି ବାହାଘର ଅଛି ମାନେ ସେ ବହୁତ ସାରା ଡ୍ରେସ ମିଳିଲାନି ହଳଦିର କଲର ମିଳିଲାନି ମେହେନ୍ଦି ନେଇଣି ଇ ଗୋଟେ ପର୍ପଲ କଲର ଅ ଅର୍ଡର କରିଛି ଆସିବ।
ମୋ ପିଇସି ବାହାରଘରେ ତ ମୋ ପିଇସି ଏତେ ଜୋରସରେ ମୋ ଉପରେ ଚିଡିଲେ କହିଲେ ଘର ଛୁଆ ହେଇକି ମୁଁ ତମକୁ କହିଥିଲି ସବୁ ହଳଦୀ ଡ୍ରେସ ଆଣିବ ବୋଲିକି। ମୋ ପାଖରେ ହଳଦିଆ ଡ୍ରେସ ଥିଲା ସେଟା ରଜରେ ପିନ୍ଧି ଦେଇଥିଲି ନା। ହଁ। ସେଟା ନା ରଜ ନୁହଁ କୋଉଥୀରେ ଗୋଟେ ପିନ୍ଧି ଦେଇଥିଲି ତ ସେ ଡ୍ରେସ ଟା ନା ହୋଉଛି ଖରାପ ହେଇଯାଇଥିଲା ମୁ କହିଲି ବାହାଘରରେ ଗୋଟେ ପୁରୁଣା ଡ୍ରେସ ପିନ୍ଧିକି ଯିବି ନା ତାପରେ ସୁଟ ଉଁ କ୍ୟାମେରାରେ ସୁଟ୍ ବି ହଉଛି ଭିଡିଓ ଫିଡିଓ ହଉଛି ପୁରୁଣା ଡ୍ରେସ ଚନ୍ ଯିବେ। ସେଥିଲାଗି କଣ କଲିନା ହଉଛି ବନ୍ଦ କରିଦେଲି ମୁଁ କହିଲି ନାଇଁ ମୁଁ ଏଇଟା ପିନ୍ଧିବିନି। ତାପରେ ସେ ଯୋଉ ଚିଡା ଚିଡିଲେ ମୁଁ କହିଲି ମୁଁ କଣ କରିବି। ତାପରେ ମ୍ୟାରେଜ ରେ ତାପରେ ଖୋଜିଲେ କହିଲେ କି ଆଉ ହୁଁ ଭିଡିଓ କରିବେ ବୋଲିକି ଖୋଜିଲେ ସେ ଆଗରୁ କହିଥିଲା କି ଭିଡିଓ କରିବେ ବୋଲିକି। ଏ। ଷ୍ଟେଜ ଉପରେ ଟ୍ରେନିଂକ ଚାଲିଲା ଡ୍ରେସ କରିଥିବି ତାପରେ ପୁଣି ହଉଛି ଅଟ ଖିକି ପୁଣି ଶାଢୀ ଆସିଯିବ। କିବା କିଛି ନିଉ ଡ୍ରେସ୍ ପିନ୍ଧିଲେ ଆସିବ। ସେମିତି ସେ କରିବାକୁ ଚାହୁଁଥିଲେ ସିଏ ସମସ୍ତଙ୍କୁ କଲ୍ କରି ଚାଲିଛନ୍ତି। କିଏ କୁଆଡେ ପଳେଇଛନ୍ତି କାହା ପତା ହତା ମିଳୁନି ବାହାଘର ଘର ବାହାଘରରେ ପୁରା କାମ ଉପରୁ ଯାଅ ତଳୁକୁ ଆସ ଏଟା କାମ କର ସେଟା ସେଟା କାମ କର ଆଉ ସେ ଘର ବାହା ଘର ଅଧିକ କାମ ମନ୍ଦିର ବାହାଘର କଣ ସାଙ୍ଗେ ସାଙ୍ଗେ ସବୁ ସେଇଟି ଥୁଆ ହେଇଥିବ ମନ୍ଦି ର ବାହାଘର ହେଲା ଚାଲ।
ହଁ ସରିଗଲା ସବୁ ଝାମେଲା ସେଇଥିରେ ସରିଗଲା।
ସେଇଠି ହିଁ ସରିକିବ ଘର ପର୍ଯ୍ୟନ୍ତ କିଛି ରହିବନି କିନ୍ତୁ ଘର ବାହାଘରରେ ସବୁ ଜିନିଷ ବାହାର କରିବ ଦବ ବେହୁତ୍।
ହୁଁ।